ହାଲୋ ହାଲୋ।
ହାଲୋ। ହାଲୋ।
ହଁ।
ଆ କଁ କଣ କରୁଚ?
ବସଚି।
ଚି ଚେ
ଆଉ ତୁମେ?
ଆମେ ଏବେ ବସିଚି ପା। ଏଇ ବର୍ଣ୍ଣାଳା
ହ ହାଲୋ। ହାଲୋ ହାଲୋ। ହାଲୋ। ହାଲୋ। ମୁଁ ବାହାରେକା
ହାଲୋ।
ହାଲୋ।
ହଁ।
ହଁ।
ଆଉ ମୁଁ କହିଲି ଖାଇସାଇଲଣି?
ଅଁ।
ଆଅ
ତୁମେ?
ହଁ ଆମେ ଆଇଚୁ ଇଆଡ଼େ ବୁଲିବାକୁ ଖାଇଥେଲୁ ଦିହିପହରେ।
ଅହୋ ଖାଇନ ଆଉ?
ନାଇଁ ଏବେ ଖାଇନୁ।
ଦିପହରୁ କଁ ଖାଇଥିଲ?
ଦି ପହରେ ମଟନ୍ ହେଇଥିଲା। ହଁ। ଆଉ ତମେ ଆଜି କଁ ଖାଇଥିଲ? ହଁ। ମଟନ୍ ମୁଁ ଖାଇନି ଆମ ଘରେ ହେଇଥିଲା ସେନ୍ତି ମୁଁ ଖାଲି ସେଇ ଆଳୁ ଝୋଳ ଲଗେଇ ଖାଇଦିଏ ଆଉ।
ଅହୋ। ଆଉ
ଉ
ଦେହ ଭଲ ହାଲୋ।
ହଁ।
ଆଉ ଦେହ ଭଲ ଅଛି? ଦେହ ଏବେ ଭଲ ଅଛି?
ହଁ ଦେହ ହଁ ସବୁ ଠି ଆଉ କୁଆଡ଼େ କଁ ଦୌଡ଼ଚୁ ନାଁ ଘରେ ସବୁ ଅଛନ୍ତି?
ଓହୋ ନାଇଁ ଛାତ ଞପରୁକୁ ଆସିଲି।
ଛାତ ଅ
ଦିମାହାଲା ଓପୁରୁକୁ ଯିବାକୁ ପଡ଼ିବନ୍
ସିଡ଼ି ଚଢ଼ିବାକୁ ଲିଫ୍ଟ ଲଗେଇ ଦଉନ।
ଲିପ୍ଟି? ଲିପ୍ଟ୍ ଲଗେଇବାକୁ ପଇସା ଦରକାର।
ପଇସା ଦରକାର। ଆଅ
ମୋ କଥା ଠିକ୍ ସେ ଶୁଣାଯାଉଚି ତ?
ହଁ।
ଆଉ ତମେ ଥଙ୍ଗେଇ ମଙ୍ଗେଇ କାଇଁ କଥା କଉଚ?
ମୁଁ କଥା ହୁଏନି ସେମିତି ଭାଇ ବିଗିଡ଼ଚି ବୋଲିକେ ଆଉ ଯୋଉ ତମ ଘରେ କେ ମାନେ ସବୁ କେତେ ଜଣ ଅଛନ୍ତି?
ଆମ ଘରେ ତ ଅଜା ଆଈ ଆଉ ମାମା ବାବା। ମୋ ଭଉଣୀ ଆଉ।
ଅ ଏଠି କଁ ମାମୁଁ ଘର?
ହଁ।
ଅ ଆଉ ତମ ଘର କୁଆଡ଼େ।
ମୋ ଘର ଏ
ଅ।
ଆଉ କେବେ କୁଆଡ଼େ ବୁଲିଆକୁ ଯାଇଚ?
ନାଇଁ କୁଆଡ଼େ ନାହିଁ ସେନ୍ତି ହଁ ଯାଇଥିଲୁ ସାଙ୍ଗମାନଙ୍କ ସାଙ୍ଗେ ସେ ଯାଇଥିଲୁ ଗୋଟେ ଜାଗାକୁ।
କୁଆଡ଼େ?
ଏଇ ଯୋଉ ଆମର ସେଟା କି ପାହାଡ଼ ମ ଗୋଟେ ଏଇ ଆମରି ଇଆଡ଼େ ମ ରତାଗ
ଉତୁ ଦେଇ କାଇଁ
ସେଇ ଆଡ଼େ ଆଉ କୁଆଡ଼େ ଯାଇନି ଏମତି ଆଉ।
ଅଃ ଆଉ ଏବେ
ଏବେ କୁଆଡ଼େ ଯାଇନୁ ନାଇଁ।
କଣ?
ନାଇଁ ଖାଇ
ଓହୋ ଆଉ କଁ ପଢ଼ାପଢ଼ି କଣ ଚାଲିଚି?
ଅଇକିନା ସଇଲା ଦଶମ।
ଅହ ପ୍ଲସ୍ ଟୁ।
ହଁ।
କୋଉଠି କରିବ?
ଏଇ ଆମ ବାରଙ୍ଗ କୁଞ୍ଜ ବିହାରୀ।
ଅଁ ହଁ।
ମେଳା ହଉଛି କିବେ ଘର ପାଖରେ?
ନାଇଁ ତ।
ନାଇଁ ତ। ଆଉ ମେଳା ଭଏସ୍ ଶୁବା ଯାଉଚି।
ଭଗତ ଘରେ ବାଜୁଚି।
କଁ ଖାଇଚ? ଉଁ ହୁଁ ଆଉ କଁ ପସନ୍ତି ଆ
ଆଉ ଆଉ ଏବେ ଆସିଲାଣି ତମ ସିଲେକ୍ସନ୍ ଆସିଲାଣି?
ଆଉ ପାଞ୍ଚ ଦିନ୍ ପ ଆଁ?
ସିଲେକ୍ସନ ଆସିଲେ
ନାଇଁ ଏବେ ଆସିନି ଆସିନି ଆଉ ଆ ତ ପନ୍ଦବି ହେ
ସେକେଣ୍ଡ
ସେକେଣ୍ଡ ଏନ୍ତୀ ସବୁ ପଡିଛି ସବୁ ଏମତି ପଟିଆ ବାରଙ୍ଗ ଆଉ ସବୁ ବଡ କଲେଜ ଆଉ ଆଉ ବି ଜେ ବି ତାପରେ ଏମିତି ସବୁ ବଡ ବଡ କଲେଜ ପକେଇ ଦେଇେଇଛ
କେତେ ମାର୍କ ଥିଲା କେତେ?
ମୋର କମ୍ ଥିଲା ବା ଦୁଇଶହ କେତେ ଗଟେ ଦୁଇ ଦୁଇଶହ ଆଠଶଠୀ
ତାହେଲେ ପୁରା ଲାଷ୍ଟ ସିଲେକ୍ସନରେ ଆସିବ ଆଜାଦି ନୟନ କାନନ ଫାଷ୍ଟରେ ତ ଆଶା ରଖିବନି
ରଖ ଫାଷ୍ଟ ଆଡ଼ିକି ଆଉ କି ଏ ସବୁ ଯେତିକ ମାର୍କ ଯିଏ ଯେତେ ଚାଷ ରଖୁ ତା ରଖୁ ସେ ସବୁ ଏଇଠି
ମୋର ବି ଚାରିଶହ ଉପରକୁ ଥିଲା ଫାଷ୍ଟ ସିଲେକ୍ସନରେ ଆସିଥିଲା।
ହଁ
ଫାଷ୍ଟ ଦିନ ଫାଷ୍ଟ ସିଲେକ୍ସନ ଯାଇଥିଲି ମୁଁ।
ଅ ଚାଷ କେତେ ଥିଲା?
ଚାରିଶହ ଦଶ ନା କୋଡ଼ିଏ ଥିଲା।
ଓହ
ଟୋଟାଲି ପାଠ ନ ପଢିକି।
ତମର ଯୋଉ ବୋର୍ଡ ପରୀକ୍ଷା କେବେ ଦେଇଥିଲ କି?
ହଁ ମୋର ତେଇଶି
କୋରୋଣା ଟାଇମ ବେଳେ ନା କଣ?
ନା ନା ଦୁଇ ହଜାର ତେଇଶି ମସିହାରେ ହୁଁ
ଇ ପୂଜା ଦେଇ ପୂଜା ଦେଇନା ଆଉ ତାଙ୍କ ଏଥିରେ ଆଁ
କୋଉ ସ୍କୁଲ ଥିଲା କି?
ନାଇଁ ନାଇଁ ସିଏ ମୋ ବଡ ଭଉଣୀ ହବ ସିଏ ଦେଇଥିଲା ତା ସେ
ଓହୋ କିଏ କହିଲ ବଡ଼ଭଣ
ଏଇ ମୋ ଠୁ ବଡ ହବ ଜଣେ ପୂଜା ଆଉ
ଆଉ
ହଁ ସେ ମୋର ଏଇ ଯିବା ଯୋଉ କେନ୍ତୁ ପଟଣା।
ହଁ ତାହଲେ ପ
ହଁ
ମୁଁ ବି କେନ୍ଦୁ ପାଟଣା ସ୍କୁଲ ଅ ଷ୍ଟୁଡେଣ୍ଟ
ହ କେନ୍ଦୁପାଟଣାରେ ଏଠି ରହିଛି ପଢ
ହୁଁ
ଏଇଠୁ କଣ ଛୁଆ ବଳେ ରହିଛ?
କେବଳ ଦଶମ ପଡିଛି ଏଇଠି।
ଓହୋ
ମୁଁ ହଷ୍ଟେଲରେ ଥିଲି।
ହଷ୍ଟେଲେରୁ ଏଠ ସିଧା
ହଁ
ଆଉ କଲେଜ ଏବେ - ବେକୋଉଠି କି?
କଲେଜ ତ ବାରାମ କଲେଜ ଆଉ
ବା
ହଁ
ସେୟା ଭାଇ ଚିତିଆଉ ତାହେଲେ ଯୋଉ ଆକୁ କଣ ଆଉ ବା ଆମର ଇଆ ଆମ ଗାଁରେ ସେପଟ ସେରା କାହାକୁ କାହାକୁ ନାଁ କହିଲା ନାଁ କହୁନ କିଏ କିଏ
ସା ସାନୁ କୁ ଜାଣିଛ ହଁ ଶ୍ୟାମ ମୋ ମାମୁଁ ଅବ
ଓ ମାମୁ ସିଏ ଆମରି ସେଇ କମ୍ପ୍ୟୁଟର କ୍ଲାସ କୁ ଯାଉଛନ୍ତି।
ମାମୁଁ ହବ
ହଁ ଏଇ ଆମୁ ଅ ଯୋଉଠି କମ୍ପୁଟର କ୍ଲାସ କୁ ଯାଉଛି ସିଏ ସେଇଠିକି କମ୍ପୁଟର କ୍ଲାସ୍ ର
ତା ଭଉଣୀ ଶ୍ରାବଣୀ
ହଁ ସିଏ ମୋରି ସାଥିରେ ହବ
ସିଏ ହଁ ସିଏ ବାରଙ୍ଗ କଲେଜ ଆସିବ।
ହଁ ହୁଁ ସେଇ ସବୁକୁତ ସେପଟ ଆ ଗୋଟେ ଗାର୍ଲ୍ ସ୍ ହାଇ ସ୍କୁଲ୍ ଥିଲା ସେ ସେପଟ ପଲଉଥିଲେ
ହଁ ହଁ ହଁ ଆ ଗ୍ୟାଲେ ସ୍କୁଲ
ଆଉ ଉପ ଟ କାହାକୁ ଦେ
ଆଉ ବର୍ଷା କୁ ଜାଣିଛ?
କୋଠା କୁ ଜାଣିଛ?
ନେଇ ସୁରିଆ
ହ ହ
ତାଙ୍କ
ସେଇ ମାନେ ତମ ବ୍ୟାଥ ର କି ଇ୍ଜିନିୟର କରଛ ନା?
ଆଁ
ତମ ପ୍ୟାଜର ମାନେ ଭହିର କେହି ଚିହ୍ନା ପରଚ ନାହାନ୍ତି।
ହଁ ଦୀପା
ହ ହା ହା ହଁ ତାଙ୍କର କଣ ଗୋଟେ ଖାଇଥିଲେ, ତ ସାନ ଭାଇ ଗୋଟେ ଥିବ ଆଉ!
ବାରିଗ
ହଁ ଦିପା ବାରିକ୍
ହ
ଆଉ ମୁଁ ପା ପାପା ଯା
ପାଲି
ହଁ! ପାପାଲି ମିତାଲି ଦି ଭଉଣୀ ସିଏ ଫେଣେ ଦି ଭଉଣୀ ହଁ ହ ହ ହ ଦି ଭଉଣୀ। ହ ହଁ!
ଲକି ସହିତ ଆସୁଛନ୍ତି ସେ!
ହଁ! ଲକି ସିଏ ସବୁ ଏକ ସାଙ୍ଗହୋଇ କି ପଢୁ
ହଁ ହଁ ଜାଣିଛି।
ଦଶ ଦିନିଆ ଦଶ ମିନିଟ୍ ହେଇଗଲେ
ହ ହଉ, ହଉ ମୋ କାମ ଅଛି।
କଁ କାମ ଅଛି ହାଲୋ। ହଉ, କାମ ଅଛି ପରେ କରୁଛି ହେଲା।
ହଁ ହଁ।